ମୁଁ କହିଲି ଅବିକା କଣ ସନ୍ଧ୍ୟା ସମୟର ଟିଫିନ୍ ଖିଆ ସରିଲାଣି?
ନାଇଁ ନାଇଁ ଖାଇନି ଖାଇବି ଆଉ।
ଆଚ୍ଛା ହଉ। ଏ ଖାଇବା ପୂର୍ବରୁ ମୋ କହିବା କଥା ଏଇ ଯେଉଁ ଆଜି ଏବେ ଯେଉଁ ସବୁ ପ୍ରକାର ହଁ ବର୍ଷ ର ଅଭାବ ରହୁଛି। ସେଇ ବିଷୟରେ ଟିକେ ଆଲୋଚନା କରିଦବା।
ଆଜ୍ଞା ଆଜ୍ଞା। ଠିକ ଅଛି ଆମେ ସେଇ ବିଷୟରେ ଟିକେ ଆଲୋଚନା କରିଦବା। କହୁନାହାନ୍ତି।
ମୁଁ କହିଲି ଏବ ବର୍ଷ ଚାଷବାସ ହବାର ବିଳମ୍ବ ହେଲାଣି ବହୁତ।
ଆଜ୍ଞା।
ପୁଣି ଆଗକୁ ଏ ଅସୁବିଧାଟା ନାଗି ରହିବ ନା ନାଇଁ ଇଁ ବର୍ଷ ତା ଆଗକୁ ହେବାର ଚାନ୍ସ ରହୁଛି।
ଆଜ୍ଞା। ତ ଆପଣ ଗୋଟେ ଭଲ କଥାଟା ପଚାରିଛନ୍ତି ଦେଖନ୍ତୁ। ବର୍ଷା ହବ କି ନହବ ଠିକ ଅଛି ଏଇଟା ତ ଅ ମାନେ ଦୁଇ ପ୍ରକାର ଅଛି ଗୋଟେ ପ୍ରକୃତି ହାତରେ ଅଛି ଆଉ ଗୋଟେ ମଣିଷ ହାତରେ ଅଛି। ମଣିଷ ରେ କଣ ଅଛି ଆ ଯଦି ମଣିଷ ଅଧିକ ମାତ ମାତ୍ରାରେ ଗଛ ଲଗେଇବ ଠିକ ଅଛି ଗଛ ଲଗ ଲଗେଇବା ଦ୍ଵାରା କଣ ହୁଏ ନା ଗୋଟେ ଅଞ୍ଚଳର ବା ଗୋଟେ ଜାଗାର ପାଣିପାଗ ଚେଞ୍ଜ ହେଇଯାଏ। ବୁଝିପାରୁଛନ୍ତି ନା। ତ ଗଛ ଲଗେଇବା ଦ୍ଵାରା କଣ ହୁଏ ନା ବର୍ଷା ଠିକ ସମୟରେ ହୁଏ। ଆଉ ଗଛ କାଟିବା ଦ୍ଵାରା କଣ ହୁଏ ନା ବେଳେ ବେଳେ ମରୁଡି ବି ହେଇଯାଏ। ବୁଝିପାରୁଛଛନ୍ତି ନା ବର୍ଷା ହବ ହିଁ ନାଇଁ ତ ଏବେ ତାର ଗୋଟେ ଭଲ ଏ ଉଦାହରଣ ଦେଖନ୍ତୁ ଏଇଟା ଆସ୍ଥାଢ ମାସ। ଆମେ ଜାଣିଛେ ଯେ ଆସାଢରେ କଣ ହୁଏ ନା ନଈ ରେ ପାଣି ପୁରା ଫୁଲ ହେଇଯାଏ ଡଙ୍ଗା ପଡେ। କିନ୍ତୁ ଦେଖନ୍ତୁ ଏବେ କା ଯୋଡି ଦେଖନ୍ତୁ ମହାନଦୀ ଦେଖନ୍ତୁ। ଯେକୌଣସି ନଦୀ ଦେଖନ୍ତୁ ଏବେ ଚାରିଆଡେ ଖାଲି ବାଲି ହିଁ ବାଲି। ସେ ଯୋଉ ନଈ ପଟାକରେ ଗଛ ଉଠିକି ମାନେ ବାଲି ଆଉ ବି ଦେଖ ଦେଖାଯାଉନି। କିନ୍ତୁ ପାଣି ହିଁ ନାହିଁ ବୁଝି ପାରୁଛନ୍ତି ନା ତ ଏଗୁରା ସବୁ ହଉଛି କେବଳ ଗଛ ପାଇଁ। ଯଦି ଆମେ ଗୋଟେ କଣ କରୁଛେ ଠିକ ଅଛି ଆମର ଦରକାର ଦରକାର ଅଛି ଆମେ ଗଛ କାଟିବା କିନ୍ତୁ ତା ବଦଳରେ ଆମେ ଗୋଟେ ଗଛ ଲଗେଇବା। କାହିଁକି ନା ଗଛ ଠାରୁ ହିଁ ମଣିଷ ସବୁ କିଛି ପାଇଥାଏ। ସେ ଖାଇ ହଉ, ପିନ୍ଧିବା ହଉୁ, ଯେ କୌଣସି ହଉ ମଣିଷର ମୌଳିକ ଆବସ୍ଯକତା ପୂରଣ କରିଥାଏ ଗଛ। ଯେ କିନ୍ତୁ ଯଦି ଆମେ ଗୋଟେ ଗଛ କାଟି ଦଉଛେ ଭାବନ୍ତୁ ଆମେ କେତେ ଯେ ଆମେ ଯେତିକି ଲୋକ ହେଲେଣି, ବୁଝିପାରୁଛ ନା ଓଡିଶା କଥା କହୁଛି କୋଟି ଲୋକ ହେଲେଣି ଚାରି କୋଟି ଲୋକ ଦିନ କୁ ଭାବିଲେ କେତେ ପାଣି ପିଉଥିବେ ଆଉ କେତେ ନିଶ୍ଵାସ ନେଉଥିବେ ଯୋଉ ଅମ୍ଳଯାନ ଟା ତ ଆମେ ଗଛ କାଟି ଦଉଛେ ଅମ୍ଳଜାନ କମେଇ ହଉଛି କିନ୍ତୁ ଅଙ୍ଗାର ବୃଦ୍ଧି ହଉଛି ଯୋଉଟା କି ଜୀବ ଜଗତ ପାଇଁ କ୍ଷତିକାରକ ସେଇଟାରୁ ଆମେ ବୃଦ୍ଧି କରୁଚେ ତ ମଣିଷ ନିଜ ମରଣକୁ ନିଜ ମୁହଁକୁ ଡାକୁନି।
ଆଜ୍ଞା ଆଜ୍ଞା ଆଜ୍ଞା। ଇଏ ଯେତିକି ମନେକର ସବୁ ଲୋକ ମନେକର ଗଛ ଅ କଣ ଆମେ କାଟୁଚୁ ଆମେ ଗୋଟେ କାଟୁଚୁ
ଆଜ୍ଞା। ଆଜ୍ଞା।
ତାଙ୍କର ଆମେ ଜଣେ ଲୋକ ଦିଟା ଗଛ ଲଗେଇଲୁ। ତାପରେ ଆମ ମାନଙ୍କୁ ଅନ୍ୟ ଲୋକମାନେ ଅନୁସରଣ କରିକି ସେମାନେ ବି ଯଦି ଏମିତି ଜଣେକେ ଦି ଦିଟା ଗଛ ଲଗେଇବେ
ଜଙ୍ଗଲ ସୃଷ୍ଟି ହେଇଯିବ ଜଙ୍ଗଲ ସୃଷ୍ଟି ହେଲା ପରେ
ଆମେ ଯଉ ବ ବର୍ତ୍ତମାନେ ଯୋଉ କଥା ଟିକି ଆମେ ଚିନ୍ତା କରୁଚେ ସେ ଚି ନ୍ତା ଚିନ୍ତାଧାରା ଆମ ମନରେ ଆଉ ରୁହନ୍ତାନି ଆମେ ଉଁ ନିଶ୍ଚିତ ହେଇଯାଆନ୍ତୁ ଯେ ନାଇଁ ଏଇ ଯୋଉ ଏଇ ଗ ଛ ନଥିବା ସତ୍ତ୍ୱେ ଆମେ ଆଜି ଏଇ ପାଣିର ଅଭାବ ରୁ ଆମେ ଆଜି ଚାଷ ବାସରେ ବ୍ୟାଘାତ ଘଟୁଚି।
ଆଜ୍ଞା।
ଏଇଭଳିଆ ଗଛ ଲଗେଇବା ଜଙ୍ଗଲ ସୃଷ୍ଟି କରିବା ଆମର ଆଉ ପାଣି ଣିର ଅଭାବ ରହିବନି ଜଙ୍ଗଲ କୁ କାଠ ଜାଳ ଯେ କୌଣସି ଜିନିଷରେ ମାନେ ବୃଦ୍ଧି ପାଇବ। ବୃଦ୍ଧି ପାଇବା ସତ୍ତ୍ୱେ ଆମର ଜଳବାୟୁ ମାନେ ବାୟୁମଣ୍ଡଳ ବି ଦୂଷିତ ହବାର ନାହିଁ। ଏଇ ଯୋଉ ଗଛ ଆମେ କାଟି ଦଉଚୁ କେତେ ରକମା ର ବାୟୁମଣ୍ଡଳ ଦୂଷିତ ହଉଚି। ଇଆଡେ ପାଣିର ଅଭାବ ହଉଚି ସେଆଡେ ବାୟୁମଣ୍ଡଳ ଦୂଷିତ ହଉଚି। ତେଣୁ ଆମେ ଏଥିରୁ ଜାଣୁଚୁ ଯେ ପ୍ରକୃତରେ ଗଛ ହିଁ ଆମର ଜୀବନ। ଗଛ ହଉଛି ପ୍ରଥମ ଜୀବନ ଆମେ ଗୋଟେ ଗଛ ଆହୁରି ବି ଗୋଟେ କ କଥା ହଉଚି କଣ ଆମେ ଖାଲି ଗଛ ଟାକୁ ଲଗେଇଦେଲେ ହବନି।
ଆଜ୍ଞା।
ଯତ୍ନ ନେବାକୁ ପଡିବ ଆମେ ସାଧାରଣତଃ ଆମ ପିଲାଟି କି ଯେଉଁ ଟାଇପ୍ ର ଆମେ ପାଳନ କରୁଚେ ଏ ନାଇଁ ତାକୁ ସକାଳୁ ଗାଧେଇ ଦିଅ ତାକୁ ଖାଇବାକୁ ଦିଅ ତାକୁ ପିନ୍ଧିବାକୁ ଦିଅ ଗଛର ଯ ତ୍ନ ବି ସେଇଭଳିଆ ନେବାକୁ ପଡ଼ିବ ତାକୁ ପାଣି ଦେବା ତାକୁ ସ ସଫାସୁତୁରା ରଖିବା ସେ ଗଛ ଟା କେମିତି ବୃଦ୍ଧି ହବ। କୋଉଠି ପୋକ ଲାଗିଲା କି
ଆମେ ନିଜେ ଦେଖିଚେ ଏଇ ଗୋଟେ ଲଗେଇବା।
ଗଛ ବଢେଇବା ପାଇଁ ଅନେକ ଲୋକ ଗଛ ବଢେଇବା ପାଇଁକା ସା ର ଅ ପିଡିଆ ଏସବୁ ଜିନିଷ ବ୍ୟବହାର କରୁଛନ୍ତି। ଆମେ ସେଇ ଗୁଟାକ ଦେଖନ୍ତେ ଆମେ କମ୍ପୋଷ୍ଟ ଖତ ତିଆରି କରିବା। କମ୍ପୋଷ୍ଟ ଖତ ତିଆରି କରିକି ଗଛରେ ଗଛରେ ଦବା ସେ ଗ
ଛଟା
ଯେଉଁଭଳି ହୃପୃଷ୍ଟ ହବ ଇ ସାର ପିଡ଼ିଆ ଆ ଆଜିକାଲି ଯେମିତି ମାନେ ହୃଷ୍ଟପୃଷ୍ଟ ହବା ପାଇଁକା କିଛି ସମୟ ପାଇଁକା ଆମେ ତେଜ ହେଇଯିବୁ ତା ପର ମୁୂ ରେ ଯୋଉ ଅବସ୍ଥାକୁ ସେଇ ଅବସ୍ଥା ଆସିଯିବ। କିନ୍ତୁ ଆମେ ଯଦି ଏଇ କମ୍ପୋଷ୍ଟ ଖତ ଦ୍ଵାରା ଗଛକୁ ମାନେ ବଢେଇବା କିନ୍ତୁ ପିଣ୍ଡ ଶକ୍ତ ହବ ସବୁଠୁ ଶକ୍ତ ହବ ଫଳ ବି ଶକ୍ତ ହବ। ସେଇ ଫଳକୁ ଆମେ ଖାଇଲେ ଆମର ଦେହରେ କିଛି ଉପାଦାନ ବଢିବ ଆଉ ରୋଗ ହବନି। ଆମେ ଏଇଟାକୁ ଜାଣି ସାରିବା ପରେ ଆମେ ମାର୍କେଟୁ ଦେ ଖିଲା ବେଳକୁ ଲୋକ ଜାଣୁଚନ୍ତି ଆମେ ଏ ବାଟକୁ ନ ନେଇ ଆମେ ସେଇ ଢାଞ୍ଚାରେ ଚାଲୁଚୁ କଣ ନା ନାଇଁ ଇଏ ଭଲ ଜିନିଷ ସେ ସମସ୍ତେ ନଉଚୁନ୍ତି
ଆଜ୍ଞା।
କିନ୍ତୁ ସମସ୍ତେ ନଉଚନ୍ତି ଆମେ ଦେଖୁଚୁ
ଆଜ୍ଞା।
ଥରେ ଗୋଟିଏ କୌଣସି ମାତ୍ରାରେ ଯଦି ତା ଠାରୁ ବାହାରି ଆସିବା ବାହାରକୁ ବାହାରି ଆସିଲେ ସେଇ ଲୋକମାନେ ଯୋଉ ଲୋକମାନେ ସେଇ ମାର୍କେଟ ରୁ ଜିନିଷ ଏଇ କେମିକାଲ ଜିନିଷକୁ ଆଗ୍ରହ କରୁଛନ୍ତି ତା ତାଙ୍କଠାରୁ ଦୂରେଇ ଯାଇକି ଆମେ ଯଦି ସେଇଆକୁ ସେଇ ଫସଲଟାକୁ ତିଆରି କରିବା
ଆଜ୍ଞା।
ଲୋକ ଆମ ପାଖକୁ ଆସିବେ।
ଆଜ୍ଞା।
କରିବେ ନାଇଁ ଏ ଜିନିଷ ଆମ ପକ୍ଷେ ଭଲ।
ଆଜ୍ଞା। ତ ମୁଁ ଏଇଠି ଗୋଟେ କଥ ଥା କହିବି ଦେଖନ୍ତୁ ଆପଣ ଯେତେବେଳେ ଗୋଟେ କୌଣସି ଭଲ କାମ କରୁଛନ୍ତି ନା
ହଁ ଆଜ୍ଞା।
ତ ଗୋଟେ ଭଲ କାମ କୁ କେହି ଭଲ କହିବେନି ବୁଝିପାରୁଚନା ଯେତେଳେ ଆପଣ ପ୍ରଥମେ କରିବେ ନା ସମସ୍ତେ ଆପଣଙ୍କ କହିବେ ହେ କାଇଁ କର ପାଗଳ ଟା ଏଟା ଏ ମେଣ୍ଟାଲ ଟା ଏଇଟା ଅଯଥା ଟାଇମ୍ ୱେଷ୍ଟ କରୁଚି ଇଏ କରୁଚି। ବୁଝିପାରୁଚନ୍ତି ନା ଯେତେବେଳେ କଙ୍କ କଙ୍କଡା ଜାଣିଥିବେ ଠିକ ଅଛି କଙ୍କଡା ଯେତେବେଳେ ଗା ଗାତ ଭିତରୁ ବାହାରେ ତାର ଯୋଉ ସାଙ୍ଗ କଙ୍କଡା ମାନେ କଣ କରନ୍ତି ନା ତାକୁ ଉପରକୁ ଯିବାକୁ ଦିଅନ୍ତିନି ସବୁବେଳେ ତଳକୁ ଘୋଷାଡନ୍ତି କାହିଁ କହିଲେ? ତାଙ୍କ ଭିତରେ କମ୍ପିଟିସନ୍ ଚାଲେ ଯେ କିଏ ଆଗୁ ତ ଇଏ ତା ପାଦ କୁ ଟାଣେ ତା ପାଦ କୁ ଟାଣେ ତ କେହି ବାହାରି ପାରନ୍ତିନି ତ ଯେତେବେଳେ ଆପ ଆପଣ ଗୋଟେ ଭଲ କାମ କରୁଥିବେ ନା କେହି କରିବେନି ଯେତେବେଳେ ସେ କାମରେ ଆପଣ ସକ୍ସେସ୍ ପାଇଯିବେ
ଆଜ୍ଞା।
ସମସ୍ତେ କହିବେ ଏ ମୁଁ ପା ଜାଣିଥିଲି ସେ କରିଦବ ମୁଁ ବା ଜାଣିଥିଲି। ତ ଏଇଟା କୁହନ୍ତି ଆର ଗୋଟେ ଭଲ ଉଦାହରଣ ମୁଁ ଆପ ଆପଣଙ୍କୁ ଦଉଚି ଆଜି ମୁଁ ଦୋକାନ କୁ ଗଲା ବେଳେ ଠିକ ଅଛି। ତ ଅ ଦୋକାନ ପାଖରେ ଜଣେ କଣ କରୁଚି ନୂଆ କରିକି ଯୋଉ ମିକ୍ସ ଫୁଟ ସାଲାଡ ଟା ପକେଇଚି ଦେହ ପାଇଁ ଭଲ କଞ୍ଚା ମୁଗ ବୁଟ ଏମିତି ସବୁ ପକେଇଚି ବୁଝିପାରୁଛ ନା ଟା ସାଇଡ ରେ ଜଣେ ଆଳୁଦମ୍ ଦହିବରା ଖୋଲିଚି କିନ୍ତୁ ଲୋକ ଆଳୁଦମ ଦହିବରା ଖାଉଚନ୍ତି ଜାଣିଚନ୍ତି ମସଲା ଜିନିଷ ଖାଇଲେ ଦେହ ପାଇଁ ଖରାପ କି ମାନେ ପାଗ ଏମିତି ହଉଚି କିନ୍ତୁ ତା ପାଖରେ ଗୋଟାଏ ଲୋକ ନାହାନ୍ତି ଆ ପାଖରେ ଶହେଟା ଲୋକ। ବୁଝିପାରୁଚନ୍ତି ନା ତ କାମ ହଉଚି ସେଇଟା ତାପରେ କଣ ନା ଲୋକ ଖରାପ ଟାକୁ ବେଶୀ ଇଏ କରନ୍ତି ଭଲ ଟାକୁ କରନ୍ତିନି ଆଉ ଯୋଉ ଜଙ୍ଗଲ କଥା କହିଲେ ଜଙ୍ଗଲ କୁ କଣ କୁହାଯାଏ ନା ପୃଥିବୀର ଫୁସ୍ ଫୁସ୍ କହନ୍ତି ଆମର ଫୁସ ଯେମିତି କଣ କହିମି ନା ଦ ମାନେ ଆମୁକୁ ମାନେ ଭଲ ଜିନିଷ କୁ ନେଇକି ଖରାପ ଜିନିଷକୁ ବାହାରକୁ ଛାଡେ ତ ପୃ ଅ ଜଙ୍ଗଲ କଣ କରେ ନା ପୃଥିବୀ ପାଇଁ ଭଲ ଅକ୍ସିଜେନ ତିଆରି କରେ। ସେଥିପାଇଁ ତାକୁ ବୁଝି ପାରୁଛନ୍ତି ନା ଯାହାକି ଆଉ ତାପରେ ଯୋଉ କହିଲେ ଗଛ ଲଗେଇବା ପାଇଁ ଗଛ ଲଗେଇବା ପାଇଁ ଆମକୁ କୌଣସି ଅକ୍ସିଜେନ ର ସହାୟକ ନବାକୁ ପଡିବନି। ଯଦି ଆମକୁ ଆମେ ବର୍ଷକୁ ଗୋଟେ ଜନ୍ମଦିନ ପାଳୁଛେ ଠିକ ଅଛି କି ଆମ ଘରେ କୌଣସି ବିବାହ ବ୍ରତଘର ଇତ୍ୟାଦି ହଉଛି ଠିକ ଅଛି ଆମେ ଗୋ ଦେନ୍ କଣ କରୁଛେ ନା ତାକୁ ସେଲିବ୍ରେସନ କରିଦଉଛେ ତାପରେ ତାକୁ ଭୁଲି ଯାଉଛେ।
ଆଜ୍ଞା।
ବୁଝିପାରୁଛନ୍ତି ନା କି ମନ୍ଦିର ଗଲେ ଆମେ ଥାଳିଆଏ ଭୋଗ ପୁରା ସଜାଡିକି ନେଇଯାଉଛେ ପୂଜା କରିକି ଆସୁଛୁଭାରି ସେ ଭୋଗ କଣ ଠାକୁର ଖାଇ ଦଉଛନ୍ତି କି? ଠାକୁର ତ ଖାଉନାହାନ୍ତି ନା ଆମେ କଣ କରିବା ଯଦି ସେଇ ଇଏରେ କଣ କରିବା ଗୋଟେ ଗ ଛଟା ଲଗେଇବା ସେ ଗଛଟା ଆମକୁ ସେ ଯେ ସେ ବଡ ହେଇ ହେଇ ଯାଉଥିବ ଆମର ମନ ଥିବ ଯେ କୋଉ ଜନ୍ମ ଦିନରେ ଆମେ ତା କୁ ଲଗେଇଥିଲ ଅବଶ୍ୟ ଆମେ ତାର ଫଳ ଖାଇପାରୁ ନ ଖାଇପାରୁ କିନ୍ତୁ ଆମ ମକୁ ତ ଅକ୍ସିଜେନ ଦବ ଆମ ପର ପିଢି ଯୋଉମାନେ ଆ
ସିବେ ତାଙ୍କ
ଆସିବେ ପଡିବନି ନା
ଆଜ୍ଞା ସେଇ ଗ ସେଇ ଗଛ ବି ଲୋ କଙ୍କୁ କେତେ ଏ ମନେ କର ଏଇ ବର୍ତ୍ତମାନ ସମୟରେ ଯୋଉ ପ୍ରକାର ଖରା ହେଉଛି ଯଦି ଶୀ ଏଇ ଗଛଟା ବୃକ୍ଷ ମାନେ ବିରାଟ ଆକାର ନେଇକି କି ବଞ୍ଚିକି ରହିବ ଗଛଟା ସେଇ ଗଛ ମୂଳରେ ବାଟୋଇ ହଉ ବଟେଇ ହଉ ଯୋଉମାନେ ଯିବା ଆସିବା କରିବେ ସିଏ ଯଦି ଆଶ୍ରୟ ନେବେ ସେ ଗଛ ମୂଳରେ ସେଇ ଲୋକ ବି କହିବେ ଯାହା ହଉ ଏ ଲୋକଟା କିଏ ଗୋଟେ ଗଛ ଲଗେଇଚି ଯାହା ହଉ ଲୋକଙ୍କୁ ଶାନ୍ତି ଦଉଚି। କେତେ ମାନେ ମହତପୂର୍ଣ୍ଣ କଥା ଏଇଟାକୁ ଦେଖ ଖିଲେ ଯା ହଉ କିନ୍ତୁ ବହୁତ ଭଲ ଲାଗିଲା କଥାଟା।
ଆଜ୍ଞା।